ହାଲୋ ହଁ ହାଲୋ ଶୁଭୁଚି?
ହଁ ଶୁଭୁଚି।
ହଁ ମତେ ବି।
ଇଏ ଇଏ ଇଏ ମନେକର ତମକୁ କୋଶ୍ଚିନ୍ ପଡିଥିବ ଆଉ
ଆ ଆଇ ଆମ୍ ଆଇ ଆମ୍ ଇଟିଙ୍ଗ ମ୍ୟାଙ୍ଗୋ।
ହଁ।
ଆର ପାଶିବ୍ ରୁ କଣ ହବ?
ମ୍ୟାଙ୍ଗୋ ଇଜ ଇଟିନ୍ ବାଏ ମି।
ନା ଶୁଣ ଏଇଟା ଗୋଟେ ଜିନିଷ ମନେ ରଖିଥିବ ଯେତେବେଳେ ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍ ସେଣ୍ଟେନ୍ସ ଥିବ
ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍ ଇଟିଂ।
ମାନେ ହଁ ଆଇ ଏନଜି ଭଳିଆ ଲାଗିଥିବ, ସେଥିରୁ ଇଜ୍ ବିଙ୍ଗ ଇଟେନ୍ ହବ। ଫର୍ମ ଟା ମନେ ରଖିଥାଅ।
ଶୁବୁନି ଶୁବିନି କଣ ହବ?
ସେତେବେଳକୁ ଇଜ୍ ବିନ୍ ଇଟେନ୍ ହବ।
ଏୟା ଥୋଡି ନା ଇଏ ହେଇଚି। ଓହୋ ପର୍ଫ ମାନେ ପର୍ଫ କଣ ଥିବ କଣ୍ଟିନ୍ୟୁଅସ୍ ଥିବ କହିଲେ
ଇଜ୍ ହଁ।
ମ୍ୟାଙ୍ଗୋ ଇଜ୍ ବିଙ୍ଗ୍ ଇଟେନ ବାଏ ମି। ଆଇ ଆମ୍ ଇଟିଂ ମ୍ୟାଙ୍ଗୋ। ମ୍ୟାଙ୍ଗୋ ଇଜ୍ ବିନ୍ ବିଟେନ୍ ବାଏ ମି।
ମ୍ୟାଙ୍ଗୋ ଇଜ୍ ବିଙ୍ଗ୍ ଇଟେନ୍ ବାଏ ମି।
ମ୍ୟାଙ୍ଗୋ ଇଜ୍ ବିଙ୍ଗ୍।
ହଁ।
ଉଁ ହୁଁ।
ହେଲା।
ମ୍ୟାଙ୍ଗୋ ଇଜ୍ ବିନ୍ ଇଟେନ୍ ବାଏ ମି। ଓକେ ଓକେ।
ଆଉ ଯେତେବେଳେ ପାଷ୍ଟ ଥିବ
ହୁଁ
ମାନେ ଆ ଆ ଆଇ ଉଇଲ୍ ପେଣ୍ଟ ଦିସ୍ ୱାଲ୍ ଥିବ ମନେକର
ହୁଁ ହୁଁ।
ଆଇ ଉଇଲ୍ ପେଣ୍ଟ ଦିସ୍ ୱାଲ୍। ଏଇଟା ୱିଇଲ୍ ଯେତେବେଳେ ଲାଗିବ
ଫ୍ୟୁଉଚର୍।
ଫିଉଚର ଯେତେବେଳେ ଲାଗିବ ତାର ପାସବି ଉଇଲ୍ ବି ଦିସ୍‌ ୱାଲ ୱିଲ୍ ବି ପେଣ୍ଟେଡ୍ ବାଏ ମି।
ଉଇଲ୍ ବି ହୁଁ-ହୁଁ।
ହାଲୋ ତମେ ନାଁ ଅପ୍ ସନରେ ଉଇଲ୍ ବି ଚେକ୍ କରିଦେଲେ ଆନ୍ ସାର ପାଇଯିବ। ହେଲା ଆଉ ମ ରଖି ମୁଁ ଯୋଉଟା ତମେ କହୁଛି ଭୁଲି ଯାଉଛ ଆଉ ସେଇଟା ଭୁଲ କରିଦଉଚ।
ଉଁ ମନେ ରହୁନି ଏମିତି ଯେ ଖାତାରେ ଟିକେ ଲେଖିଲେ ମନେ ରହିବ।
ଏଇଠି ମନ ରହିଲା
ଉଁ ମେ ଦ ୱାଲ୍ ୱିଲ୍ ବି ପେ ଦା ଆଇ କଣ? ଆଇଉଇଲ୍ ଆଇଉଇଲ୍ ପେନ୍ ଦ ଉଆଲ୍ ତା ଉଆଲ୍ ପେଣ୍ଟ ବାଇ ମି।
ଉଇଲ୍ ବି ପେନ୍ ଟେଣ୍ଡ୍ ସବୁ ବେଳେ ପାଶିବିରେ ଥାଡ଼ ଫର୍ମ ହବ।
ୱିଲ୍ ବି ପେଣ୍ଟେଡ ବାଇ ମି।
ଭର୍ବ ର କନ୍ ଫର୍ମ ଥାର୍ଡ଼ ଫର୍ମ ହବ ଏଇଟା ମନେ ରଖିଥାଅ।
ଆଉ ଆଉଥରେକୁହ ଆଉଥରେକୁହ କଣ ହବ?
ପ୍ରତ୍ୟେକ ଭର୍ବ ର ଥାର୍ଡ ଫର୍ମ ହବ ପାସିକ୍ ଫର୍ମରେ।
ଆଚ୍ଛା ଆଚ୍ଛା ଆଚ୍ଛା ପାସିବ୍ ରେ ଯୋଉ ସେ ଯଦି କଣ୍ଟିନ୍ୟୁସ ଥିବ କି ପ୍ରେଜେଣ୍ଟ ସିମ୍ପଲ୍ ଥିଲେ ବି ସେଟା
ସବୁ ବାସିବ ସବୁ ସବୁ ସବୁ ଭିତ୍ରୀ ହବ ସବୁ ଫର୍ମ।
ହଁ ଇଡି?
ହଁ ଇଡି ସବୁ ଇଡି।
ହୁଁ-ହୁଁ
ଆ ଆଉ ପର୍‌ଫେକ୍ଟ ରେ ହାଜ ହାବ ଲାଗିଥାଉଛି ନା ସେ ଟା ହାଜ ପ୍ଲସ୍ ବିନ୍ ପ୍ଲସ୍‌ ଭର୍ବ ଥାର୍ଡ ଫର୍ମ ହବ।
ଆଉଥରେ ଆଉଥରେ।
ହାଜ୍ ହାବ୍ ଲାଗିଥାଉଛି ମାନେ ଆଇହାବ୍ ଇଟେନ୍ ମ୍ୟାଙ୍ଗ।
ହୁଁ।
ମେଙ୍ଗ ଆଇ ହାବ୍‌ ଇଟେନ୍‌ ମେଙ୍ଗ ଦେଇଛି ତ ଏଇଟା ହବ ମ୍ୟାଙ୍ଗ ହାଜ୍ ବିନ୍ ଇଟେନ୍ ବାଇ ମି ହାଜ ବିନ୍ ମେଙ୍ଗୋ ପାଖରେ ହା
ହାବ୍ ଅଛି ବୋଲି ହାଜ୍‌ ହବ ନା କଣ?
ନା ନା ନାଇଁ ନାଇଁ ଆଇ ପାଖରେ ସିନା ହାବ୍ ଲାଗିଲା।
ହଁ-ହଁ।
ତ କାହାକୁ ପାସିବି କଲେ ତ ମେଙ୍ଗୋ ଫାଷ୍ଟ କୁ ପଳେଇ ଆସିବ ନା।
ହଁ-ହଁ।
ତ ପାଖରେ ହାବ୍ ଲାଗିବନି କାହିଁକି ନା ମ୍ୟାଙ୍ଗୋ ହଉଚି ଥାର୍ଡ ପୁରୁଷ।
ହୁଁ।
ଆ ତ ତେଣୁକରି ମ୍ୟାଙ୍ଗୋ ହାଜ ବି ଇଟେନ୍ ବାଏ ମି ହବ।
ଉ ହୁଁ ହୁଁ ଏଇଟା ହାଭ୍ ହାଜ୍‌ ଶୁ ଶୁନ ହାଭ୍ ହାଜ୍‌ ହାଡ୍‌ ର ଟିକେ ମତେ କହିଦେ ଏଟା ମୁଁ ଟିକେ
ଏବେ ସାଙ୍ଗେ ସାଙ୍ଗେ କହିଦଉଚି।
ହୁଁ।
ଆଇ ପାଖରେ ହାବ୍‌ ଲାଗିବ ଉଇ ପାଖରେ ହାବ୍ ଲାଗିବ ୟୁ ପାଖରେ ହାବ୍‌ ଲାଗିବ।
ହୁଁ।
ବାକି ରହିଲା ଯେତିକି ହି, ସି, ଇଟ୍ ଆଙ୍କ ପାଖରେ ହା ଦେହ ପାଖରେ ହା ହଁ ତମେ ଏତିକି ଖାଲି ମନେ ରଖ ହି, ସି
ହଁ।
ହି ହାଜ୍, ଇଟ୍ ହାଜ୍, ରାମ ହାଜ୍
ହୁଁ ହୁଁ।
ଏଇଟା ଗୋଟେ ଦୁଇ ମାର୍କ ଖଣ୍ଡେ ପଡିବ ଏଇଟା କରିଦବ ହେଲା।
ହୁଁ ଆଉ ହାର୍ଡ କୋଉଠି ଲାଗିବ ଦେ ହାର୍ଡ?
ହା ହାର୍ଡ ରେ ଆଉ ତାର ଅଛି ହାବ୍ ଥିଲେ ବି ହାର୍ଡ ଲାଗିବ ହାସ ଥିଲେ ବି ହାର୍ଡ ଲାଗିବ। ପାସ୍ ଟେନ୍ସ ରେ ଗୋଟେ ହାର୍ଡ ହିଁ ଅଛି। ଯଦି କା ଫାଷ୍ଟ୍ ସେନ୍ସ୍ ରେ କରିବାକୁ ଚାହୁଁଛ ହାର୍ଡ ହିଁ ଗୋଟେ ଅପସନ ଅଛି।
ହୁଁ ହୁଁ।
ହୁଁ।
ଓକେ।
ହୁଁ ହୁଁ।
ଏଇଠର ମେନ୍ ଟପିକ୍ ହଉଛି ତାର ଫର୍ମ ଦେଖିବ। ହାଜ୍ ଥାଉ କି ହାର୍ଡ ଥାଉ କି ହାବ୍ ଥାଉ। ବିନ୍ ଲଗେଇକି ଭର୍ବ ର ଥାର୍ଡ ଫଣ ଥିବ ପାସିବ୍ ରେ। ଆ ତାକୁ ବି ଲଗେଇକି ବାସିବ୍ ଫାଷ୍ଟ ରେ ଥାର୍ଡ ଫର୍ମ ଥିବ। ଥିଲେ ବିଙ୍ଗ ଲଗେଇକି ଥାର୍ଡ ଫର୍ମ ଥିବ ଆଉ ଗୋଟେ କଣ ହବ‌ ଆ ମାନେ ମନେଙ୍କର ଦେଖା ହେଇଥିବ ଆଇ ଇଟ୍ ଆଏ ମି ହବ ଆଇଟା ମି ହେଇଯିବ।
ହୁଁ ହୁଁ।
ଇ ଟା ୟୁଟା ୟୁ ହୋଇକି ରହିବ। ସି ଟା ହର ହେଇଯିବ। ଅ ସେ ଇଟା ହିମ୍ ହେଇଯିବ ସେମିତି ତମେ ଦେଖିଦବ ଚେଞ୍ଜ କରିକି ଆଉ।
ହୁଁ ହୁଁ ହୁଁ।
ଏଟା ଗୋଟେ ରେଡ଼ି।
ହୁଁ।
ଆଉ ଆଉ କଣ ରହିଲା ଇମ୍ପୋର୍ଟାଣ୍ଟ, ଆଉ ତମେ ଜାଣିଛ ସା ଉଡୁ ଶାଲ୍ସ ଏ ସବୁ ମଡାଲ ଯେତିକି ଲାଗିବ ଶାଲ ସୁଡ୍ ଅଟୁ ମାଇଟ୍ ଆଙ୍କ ପାଖରେ ଭ ଭର୍ବ୍ ର ଫାଷ୍ଟ ଫର୍ମ ଆଗ ଲାଗିବ।
ହୁଁ ହୁଁ।
ଆଇ ଉଇଲ୍ ୱେଣ୍ଟ କହିବନି ଆଇ ଉଇଲ୍ ଗୋ ଆଗ ହବ।
ହୁଁ।
ହେଲା। ସି ୟୁ ୱିଲ ଡନ୍ ନାଇ ସି-ୱିଲ୍ ଡୁ ଆରାଓ।
ହୁଁ ହୁଁଁ।
ଏଇଟା ଗୋଟେ କରେକ୍ଟ ଦରରେ ତମକୁ ସାହାଯ୍ୟ କରିପାରେ।
ହୁଁ ହୁଁ ହୁଁ।
ଆଉ ଏ ଆନ ଦି ର ବ୍ୟବହାର ଭୁଲ କରିବନି ଯେମିତି କି ପ୍ର ଚୁଏସନ ଦେଖିକି ତମେ ଟିକେ ସାଇଜି କରିବ ସେଟା।
ହଁ।
ମୁଖ୍ୟତ ପଡିଥିଲା ଅନର୍ ନା କଣ ପଢିଥିଲା।
ମାନେ?
ଅନର ପୂର୍ବରୁ ଏ ଲାଗିବ ନା ଆନ ଲାଗିବ ନା କଣ ବୋଲି ପଡିଥିଲା।
ଓନର୍ ଓନର୍?
ହଁ ଏଚ୍ ଓ ଏନ୍ ଓ ୟୁ ଆର୍। ଅନର ହୋଉଚି ନା ସାଉଣ୍ଡଟା ଏଚ୍ ଥିଲେ ବି ତେଣୁ କରି ମୁଁ ସେଟା ଆନ ଲଗେଇଦେଲି। ଇଡିସ୍ ଆନ୍ ଅନର୍ ଏଚ୍ ଥିଲେ ମଧ୍ୟ ଅନର ବୋଲି ସାଉଣ୍ଡ ହୋଉଚି
ହଁ ଓନର୍ ଓନର୍ ଓ ବୋଲି ସାଉଣ୍ଡ ହୋଉଚି ନା ତ ସେଇଟା ଅନର ଆ-ଆନ ହବନି ହୁଁ ହୁଁ।
ଏଟା ଗଲା ଆଉ କଣ ଆସୁଚି ଆଉ ଆମ୍ ତରବର ହବନି ସେ ଟ୍ରାନ୍ସଲେସନ ଗୁଡା ଦେଖିଦବ।
ହୁଁ ହୁଁ ହୁଁ।
ଆଉ ସବୁଠୁ ବେଷ୍ଟ ହୋଉଚି ଆରେ ଏନ ଦ ସେଣ୍ଟେନ୍ସ ଆ
ହୁଁ ହୁଁ।
ସେ ଆର୍ ଏନ ସେଣ୍ଟେନ୍ସ ଭୁଲ କରିବନି ସେଟା ଟିକେ ଦେଖିଦବ। ଆଉ ତାପରେ ସିଷ୍ଟମେଟିକି ଆଉ କ୍ୱିକ୍ ଟିକେ ହବ। ସତୁରି ପଞ୍ଚସ୍ତରୀ ଖଣ୍ଟେ ଅଶି ଖଣ୍ଟେ କରିଦବାକୁ ପଡିବ ହେଲା।
ହୁଁ।
ତମକୁ ଯଦି ଲାଗୁଚି ବେଶୀ ହେ ଡିଫିକଲ୍ଟ ଅଛି ସତୁରି ଅଶି ଛୁଇଁ ପାରିବେନି। ଲାଗୁଚି ବୋଲି ସେଇ ହିସାବରେ କଣ କରିବ?
ହୁଁ ହୁଁ।
ଆଉ ରହିଲାଆ ଆଉ କମ୍ପୁଟର ଟିକେ ଫାଷ୍ଟ ରିଭାଇଜ କରିଦବ। ଆଁ
ହୁଁ।
ହଁ ୱାର୍ଡ ୱାର୍ଡ ଏଁ ୱାର୍ଡ ଏକ୍ସେଲ ପାୱାର ପଏଣ୍ଟ
ହୁଁ ହୁଁ ୱାର୍ଡ ଏକ୍ସେଲ ପାୱାର ପଏଣ୍ଟ ଏଇଟା ସେ ଆଡ୍ଡା ରୁ ଦେ ଯିବି ନା କଣ ଜାଣି ପାରୁନି? ଆଉ ମାନେ ଶୁଣ ୱାର୍ଡ ଏକ୍ସେଲ ପାୱାର ପଏଣ୍ଟ ତ ପଡିବ ଆଉ ସେ ଯୋଉ ଅଲଗା ଜିନିଷ ଗୁଡାକ ପଡିବନି ତାର ହାର୍ଡ ତାର ମାନେ ଇଏ
ହାର୍ଡ ସଫ୍ଟୁଆର ସବୁ ପଡିବ ସବୁ ପଡିବ ସବୁ ପଡିବ। ସର୍ଟ କି ଜାକ ପଡିବ।
ଆଚ୍ଛା ଆଚ୍ଛା।
ତା ଫଙ୍କସନ୍ ପଡିବ।
ହୁଁ ହୁଁ ମୁଁ ତ ସେଇ ସର୍ଟ କି ସର୍ଟକଟ୍ କି ଗୁଡାକ ଜଲଦି ମନେ ରହୁନି ପରା।
ତମକୁ ହାଇଲାଇଟ୍ ଗୁଡା କହିଦୋଉଚି ସବୁ ଯାକ ହେଲା ଏ ମ୍ ଏ ମେ ଏକ୍ସେଲ ଏମ ଏସ୍ ପାୱାର ପଏଣ୍ଟ ଆଉ ହୋଉଚି ୱାର୍ଡ।
ହୁଁ।
ତାପରେ ସବୁଥିର ଫୁଲ ଫର୍ମ। ତାପରେ ବେଗ୍ରାଉଣ୍ଡ। ତାପରେ ଆସିବ ଇଣ୍ଟରନେଟ୍।
ହୁଁ।
ତାପରେ ଆସିବ ଏଇ ଯୋଉ ଭାଇରସ୍ ମାଲ୍ଉଏର। ଟ୍ରରଜାମ ଏଗୁଡା ସବୁ। ଦେଖି ଦେଇକି ପଳେଇବ ଏ ଯା ହାଇଲାଇଟ୍ ଯାକ ଯା ପଡୁଚି।
କଣ। କଣ।
ମୋ ପାଖେରେ ଯୋଉ ମୋ ପାଖେରେ ଯୋଉ ବହି ଅଛି ତମୁକୁ ତ ଭଲ ଲାଗିଲାନି ସେଇଟା।
ନାଇଁ ସେରା ବୁଝି ହେଲାନି ମୁଁ କାହାର ଗୋଟେ ଭିଡିଓ ଦେଖିଲେ ବୁଝିପାରିବି କାରଣ। ବେସିକ୍ ଟିକେ ଜଣା ନାଇଁ ନ ତ ଉଁ।
କିଏ ପଢୁଛି।
ଉଁ ହୁଁ ହୁଁ ଠିକ୍ ଅଛି।
ଆଚ୍ଛା ସେଇଟା। ଏଇଟା ହେଲା କମ୍ପ୍ୟୁଟର ଏଇଟା ହେଲା ଇଂଲିଶି ଇଂଲିଶି ତାପରେ ଓଡିଆ ଓ ଡିଆରୁ କହିଥିଲି ତମକୁ ରୁଢି ଟିକେ ଦେଖିଦବ ହାଇଲାଇଟ୍ ରୁଢି ଦେଖିବ ହାଇଲାଇଟ୍।
ହୁଁ ହୁଁ ହୁଁ।
ଆଛା ଏଇଟା ବି ଟ୍ରାନ୍ସଲେସନ୍ ପଡୁଚି ଆଉ ସବୁଥିର ପାସେଜ ପଡୁଚି ଗୋଟେ ଗୋଟେ। ଇଂଲିଶର ଗୋଟେ ଓଡିଆ ଗୋଟେ ସେଇଟା ମିସ୍ କରିବ ନାହିଁ।
ହୁଁ ହୁଁ ହୁଁ।
ସେଇଟା ପାଂଶଟାରୁ ପାଂଶଟା ଯାଗ ଠିକ୍ ହବ।
ହୁଁ ହୁଁ ହୁଁ।
ଆଉ ରହିଲା ଆଉ ମ୍ୟାଥର ବେସିକ୍। ଏ ମାନେ ନ ଖାଲି ନର୍ମାଲ ଇଭେନ୍ ଅଡ୍ କନସେପ୍ଟ ହଉ। କି ସେ ଡେସିମାଲ୍ ହଉ। କିମ୍ବା ଏ ଯୋଉ ପ୍ରଫିଟ୍ ଲସ୍ ହଉ ଟିକେ ଦେଖିଦେଇ ଥବ। ଇଜ୍ ଟାଇମ୍ ୱାର୍କର ଡାଇରେକ୍ଟ କୋଶ୍ଚିନ୍।
ହୁଁ।
ଆଉ ଯୋଉଡା ଆସୁନି ଆସୁଚି ଯୋଉଡା ଆସୁଚି ଆସୁଚି କରିବ ଆଉ ବୋର୍ଡ ମାସର ପଡୁଚି କୋଶ୍ଚିନ୍।
ହୁଁ ହୁଁଁ ହୁଁ।
ଫ୍ରାକ୍ସନର ପଡୁଚି ସେଇ ହିସାବରେ ଦେଖିବ।
ହୁଁ ହୁଁ ହଉ ଠିକ୍ ଅଛି।
ଆଉ ଆଉ କିଛି ଆଉ ତ କିଛି ନାହିଁ।
ନା ଆଉ କିଛି ନାଇଁ।
ହଉ। ଆଉ ଗୋଟେ ଜିକେ ଅଛି ତାକୁ କ ଜା ଜାଣିଚ ତମେ ତ ଆସିପାରିବନି ମତେ ଓଲଟା କହିବ ମୋ ଠୁ ଅଧିକ। ଠିକ୍ କରୁଚ।
ହଁ ହଁ ହଁ।
ହଉ ହଉ ହଉ ଧନ୍ୟବାଦ୍ ଆଁ।
ହଁ ଧନ୍ୟବାଦ୍।